ହାଲୋ
ହାଲୋ
ଆଜ୍ଞା, କୁହନ୍ତୁ କଣ କରୁଛନ୍ତି?
ଆଜ୍ଞା, ହାଲୋ, ଆଜ୍ଞା, କଣ କରୁଛନ୍ତି ଆପଣ?
ମୁଁ, ଶୋଇଛି ମୋର ଟିକେ ଦେହ ଭଲ ନାହିଁ ତ, ଶୋଇଛି ଏମତି ଆଉ ଆପଣ କଣ କରୁଛନ୍ତି? ହାଲୋ।
ଟିକେ ନେଟୱାର୍କ ଇସ୍ୟୁଅଛି, ତ ଟିକେ ବାହାରକୁ ଚାଲ୍ ଆସନ୍ତୁ।
ହଁ, ଶୁଣାଗଲା କି? ହାଲୋ ହାଲୋ, ହାଲୋ ଆପଣଙ୍କ ଭଏସ ଆସୁଛି।
ହାଲୋ ଆପଣ ଶୁଣିପାରୁଛନ୍ତି ମୋ କଥା।
ହଁ ଶୁଣିପାରୁଛି, କୁହନ୍ତୁ?
କଣ କରୁଚନ୍ତି ଆପଣ ଏବେ?
ହାଲୋ। ବୋଉ ଶୋଇଲେ ଜଷ୍ଟ ହିଁ ତ ସେଥିପାଇଁ ବାହାରକୁ ଆସିଲି। ହାଲୋ। ଖାଇବା କଣ ହେଇଛି।
ଠିକ୍ ଅଛି କଣ କଣ ଖାଇଛନ୍ତି କଣ ଖାଇଛନ୍ତି ଆଜି।
ଖାଇଚି ଖାାଇଚି ତ ଭାତ ଡାଲି। ମାଛ। ଝୋଳ। ହୁଁ ଆଚ୍ଛା।
କଣ କରନ୍ତି ଆପଣ?
ଭିସୁ କମ୍ପାନୀରେ।
ଆଚ୍ଛା ଆଚ୍ଛା।
ଠିକ ଅଛି ହିଁ। ଆଉ ମୋ ମମି। ଘରେ କିଏ କିଏ ଅଛନ୍ତି?
ବଟ୍ ସେଇଟା ଆମ ଘରଠାରୁ ପଚାଶ କିଲୋମିଟର ଦୂର ହବ। ସେ କମ୍ପାନୀ ତ ମୁଁ ଡେଲି ସକାଳୁ ଯାଏଁ। ତ ସନ୍ଧ୍ୟାବେଳେ ଆସେ ସ କହିବାକୁ ଗଲେ ଆମ ଡ୍ୟୁଟି ହେଉଛି ପାଞ୍ଚଟାରୁ ସରି। ନଅଟାରୁ ପାଞ୍ଚଟା ତାପରେ ଆମେ ଫେରି ଆସିବି ଘରକୁ।
କଁ କଇଲି। ଘରେ କିଏ କିଏ ଅଛନ୍ତି?
ଆଉ ମମି ଆଉ ମୁଁ। ହଁ ହଁଁ ରହିବା ସୁବିଧା ଅଛି। ବ କିନ୍ତୁ ମୁଁ ରୁହେନି।
କଣ ପାଇଁ।
ତ ସେଠି ଟିକେ ପ୍ରୋବ୍ଲେମ ହୁଏ ତ। ସେ ପ୍ରୋବ୍ଲେମ୍ ପାଇଁ ରହୁନି। ମେ ତାପରେ ବି ଆମ ଆମ ଘର ଯେଉଠି ଅଛି। ସେଠୁ ହେଟି ଆଉ କେହି ପିଲା ନାହାନ୍ତି। ମୁଁ ଏକା ଅଛି ତ ସେଥିପାଇଁ। ଏଠି ଭଲ ଲାଗେନି ଆଉ। ହଁ। ଆଉ ଆପଣଙ୍କ ଘରେ କିଏ ଅଛନ୍ତି?
ମ୍ୟାରଡ଼। ମୋ ଝିଅ।
ଆଛା ଆପଣ ମ୍ୟାରେଜ କରୁଚନ୍ତି ତ କୋଉଠି କରୁଚନ୍ତି। ଦେନ୍ ଆପଣଙ୍କ ହଜବେଣ୍ଡ କଣ କରନ୍ତି।
ଜବ୍ କରନ୍ତି। ସୋସାଇଟିରେ।
ଓହୋ। ସୋସାଇଟିରେ ଜବ୍ କରନ୍ତି ଓହୋ ଆଚ୍ଛା। ତ ଆପଣ କଉଠି ଅଛନ୍ତି। ଏ ଘରେ ଘରେ ଅଛନ୍ତି ନା ଆପଣ ଭଡ଼ାରେ ଦେଇକି ଘରେ ରହୁଛନ୍ତି।
ଆ ନିଜ ଘରେ
ଜବି କୋଉଠି କରୁଛନ୍ତି ସେଇଠି ପାଖରେ?
ହଁ ଗାରେ ଏତେ ଗାରେ ଯାଉ
ଓହୋ ନାଇ ଗାଁରେ ଜପ୍ କରୁଛନ୍ତି ଆପଣଙ୍କ ଦେହ ପାଇଁ ବର୍ତ୍ତମାନ ଭଲ ଅଛି ତ?
ନା ଜର ହେଇଛି। ଏହେ
ହଁ ଆପଣଙ୍କ ଆଡ଼େ ଚାଷ ବାସ କେମିତି କଣ ଚାଲିଛି?
ଅବିକା ଧାନ ଚାଷ। ଜୋରସୋର୍ ଚାଲିଛି।
ଆପଣଙ୍କର ଜମି ବାଡ଼ି ଅଛି ନା?
ହଁ ଅଛି।
ହଁ ବର୍ତ୍ତମାନ ତ ଧାନଚାଷ ଚାଲିଛି। ନିଜେ ଚାଷ କରୁଛନ୍ତି ନା?
ଯାଅ
ନିଜେ ଚାଷ କରୁଛନ୍ତି ନା ଭଡ଼ାରେ ଲିଜ୍ ଦେଇଦେଇଛନ୍ତି।
କରନ୍ତୁ। କିଛି କରୁଅନ୍ତି
ମୁଁ ଜବ୍ ଜବ୍ କରେ ତ ଜବ୍କୁ ଛାଡ଼ିଦେଲେ ଘରେ ଅଛି। ମାନେ ସଂସ୍ଥା ବାପା କରନ୍ତି ବିଜନେସ୍ ତ ଆର୍ଟିଫିସିଆଲ୍ ଫା ତ ସେ ବିଜନେସ୍
ଆଚ୍ଛା।
କେତେବେଳେ କେମିତି ଆସେ ବାପାଙ୍କୁ ସାହାଯ୍ୟ କରେ ଦେନ୍ ସେଟା ତ ବାର ମାସରେ ଚାଲିବ ଗୋଟେ ସିଜିନ୍ ଅନୁସାରେ ମନେକର ହେଲା ଦୁର୍ଗା ପୂଜା କି କାଳୀ ପୂଜା କି ଲକ୍ଷୀପୂଜା ହେଲା କି ସରସ୍ୱତୀ ପୂଜା ହେଲା ତ ସେହି ଟାଇମରେ ଆମର ସିଜିନ୍ ପୁରା ଟିକେ କାମ ଅଧିକ ରୁହେ। ତ ସେଇ ସେଇ ଟାଇମ୍ ସେଇ ଟାଇମ୍ ଟା ଆମର ବିଜନେସ୍ ମାନେ ପ୍ରପର୍ ଟାଇମ୍।
ଆଚ୍ଛା।
ହଁ ହଁ।
ରୋଷେଇ ଆସେ ଆପଣଙ୍କୁ।
ନାଇଁ ନାଇଁ ରୋଷେଇ ଆସେନି। ରୋଷେଇ ଆସେନି ହଁ ସେତେଥିଲା କି କେମିତି ମାନେ କାମ ଚଳେଇବା ପାଇଁ ମୁଁ କରିଦେବି ତ ରୋଷେଇ ରୋଷେଇ ସେଇ କଥା କହିବାକୁ ଗଲେ ମୋତେ ଡାଲମା ଡାଲି ପନିର୍ ତରକାରୀ ଛତୁ ଏକ୍ଦମ୍ ମାନେ ଭଲ କି ବନେଇଦେବେ। ଆଉ
ନନ୍ଭେଜ ଖାଆନ୍ତିନି କି ନିରାମିଷ।
ଆପଣ କୋଉଟା ମାନେ ଭଲକି ରୋଷେଇ କରନ୍ତି। କେଉଁ ଜିନିଷଟା ମାନେ ଆପଣଙ୍କର ପସନ୍ଦ।
ମୋତେ ସବୁଠୁ ଅଧିକ ଭଲ୍ଲାଗେ
ହଁ ହଁ ନନ୍ ଭେଜ ଖାଏ ନା
ହୁଁ। ସବୁ କରିବେ।
ହଁ।
ଯାହା ହଉ ନ ଆସେ ଘରେ ଫୋନ କରି କି।
ଓ ହୋ।
ବଞ୍ଚିକି କରେ
ଆଉ ଆପଣଙ୍କ ଆଡେ ନଈ ଅଛି ନା?
ତ ସେ ନାଈ ଆଡେ ନଈ ଆଡେ ଯାଅ ବୁଲିବା ପାଇଁ?
ଧ୍ୟାନ ଅଛି। ବାସ ପିଲା ଆଗକୁ ଯାଇଥିଲି ମ୍ୟାରେଜ ପରେ ଆଉ ସେମିତି ଯାଏନି।
ଓ ହୋ ହୋ।
ଆପଣଙ୍କ ଘର କୋଉଠି?
ଆଉ କହିବାକୁ ଗଲେ ଆମ ଘର ହୋଉଛି ଯାଜପୁର। ତ ମୁଁ ମୁଁ ଅଛି ଯାଜପୁର ଟାଉନରେ। ନିଜ ଘରେ ଆଉ ଜବ କରୁଛି ଏଇଠୁ ପଚାଶ ଦଶ କିଲୋମିଟର ଦୂର ଯାଜପୁର ରୋଡ଼ ଟାଟା ଜାଣିଚନ୍ତି? ତ ସେଇଠି ହିଁ ମୁଁ ଜବ୍ କରେ ତ ସେଠି ସେଠି ଜୁନିୟର ଜୁନ ଜୁନିୟର ଏଡିଏମ୍ ଅଛି ସେଠି ଦେନ୍ ଆମର ଏପଟେ କେହି ନାହାନ୍ତି ତ ତ ସେଥିପାଇଁ ମୁଁ ସେଠି ମୁଁ ଘରୁ ଡେଲି ଯିବା ଆସିବା କରେ।
ଆପଣଙ୍କ ରିଲେଟିଭ ଅଛନ୍ତି ଭାଇ?
ପରଟା ହଁ।
ପୋଷ୍ଟ କୋଉ ପୋଷ୍ଟରେ ଅଛନ୍ତି?
କେବେ ପଚାରିନି ତାଙ୍କୁ?
ଓହୋ ଆପଣ କେବେ ପଚାରନ୍ତ ପଚାରନ୍ତ ତିନି ତାଙ୍କୁ?
ନାଇଁ ନାଇଁ ସେଠି ବି ଅଛନ୍ତି ଅଧିକ ପିଲା ଅଛନ୍ତି ସୋ ଓଡିଶାର ମାନେ କୋଉଠୁ କୋଉଠି ସବୁ ଆ ଆସିିଛନ୍ତି ପିଲା।